ହ୍ୟାଲୋ ହଲୋ ଉ ନମସ୍କାର ସାର୍
ହଁ ନମସ୍କାର ମ୍ୟାଡ଼ାମ
ଆଜ୍ଞା ସାର୍ ହୁଁ ଆଜ୍ଞା ଆପଣ କେମିତି ଅଛନ୍ତି ସାର୍?
ହଁ ମୁଁ ବି ଭଲ ଅଛି।
ଆଜ୍ଞା ସାର୍ ଆପଣଙ୍କ ଆଜ୍ଞା ସାର୍। ଖାଇବା ଖାଇବା ସାରିକି ଏଇଠିକି ବସିଥିଲୁ ସମସ୍ତେ ବାହାରେ ଆଉ ଆପଣଙ୍କ ଅଞ୍ଚଳରେ ଏବେ ପାଗ କେମିତି ଅଛି ସାର୍?
ଆମ ଆମ ଆମ ଅଞ୍ଚଳରେ ତ ଚାରି ପାଞ୍ଚ ଦିନ ହେଲାଣି ମ୍ୟାଡାମ ବହୁତ ଖରା ହଉଛି ହ୍ୟୁମିଡିଟି ପୁରା ବହୁତ ହାଇ ରହୁଛି ରାତିରେ ଶୋଇ ହଉନି ବହୁତ ମାନେ ବହୁତ ମାତ୍ରାରେ ଗରମ କିନ୍ତୁ ସନ୍ଧ୍ୟା ଟାଇମକୁ ଟିକେ ମେଘୁଆ କରେ କିନ୍ତୁ ବର୍ଷା ହୁଏ।
ଆଜ୍ଞା ସା
ଚିନ୍ତାରେ ଅଛୁ ବର୍ଷା କେବେ ହବ। ବର୍ଷାର ଅପେକ୍ଷାରେ ବର୍ଷା ଆସିଲେ ହିଁ ଟିକେ ଥଣ୍ଡା ହେଇଥାନ୍ତା ଶାନ୍ତି ବି ଲାଗିଥାନ୍ତା।
ଆଜ୍ଞା ସାର୍ ଯେମିତିକିି ଚାଷ ବାସ କାମ ବି ଅଟ କି ରହିଛି ସେ ସବୁ ବି ଆରମ୍ଭ ହେଇଥାନ୍ତା।
ସବୁ ମୁଖ୍ୟ ଜିନିଷଟା ବନ୍ଦ ହେଇକି ଅଛି ଆଉ ଯୋଉଦିନ ଜୁନ ମାସରେ ବର୍ଷା ହେବା କଥା ଥିଲା ଆଉ
ଆଜ୍ଞା।
ଏଇଟା ତ ଗ୍ରୀଷ୍ମ ଋତୁ ବି ପଳେଇଲା ଗ୍ରୀଷ୍ମ ଋତୁ ପରି ହିଁ ଖରା ହଉଛି।
ଆଜ୍ଞା।
ବର୍ଷା ନହେଲେ ଚାଷ ବି ଭଲ ମାନେ ହବନି। ଠିକ ଟାଇମ ରେ ଧାନ ଚାଷ ବି ହବନି ଯାହା ଫଳରେ ଧାନ ର ଅମଳ ବି କମିଯିବ। ଆଉ ଆପଣଙ୍କ ଗୋଟେ ବର୍ଷା ହଉଛି କି?
ଏ ନା ସାର୍ ଏପଟରେ ବି ତ ସେମିତି ଆଗରୁ ଅ ଚାରି ପାଞ୍ଚ ଦିନ ଆଗରୁ ବର୍ଷା ହେଇଥିଲା ପୁରା ଲଗାତାର ଖରା ଆଉ ଗରମ ଗୋଳି ଗୋଳି ଏମିତି ହିଁ ଲାଗି ରହଛି ପୁରା।
ହଁ ଜାଗ ବର୍ଷା ହଉଛି କିନ୍ତୁ ମୁଁ ଯୋଉଠି ଅଛି ସେଠି ବର୍ଷା ହଉ।
ଆଜ୍ଞା ସାର୍ ପ୍ରାୟତଃ ଅଲଗା ଜାଗା ମାନଙ୍କରେ ହଉଛି ବର୍ଷା କିନ୍ତୁ ଅ ଯେମିତି କିି ଗାଁ ଗହଳି ଜାଗା ମାନଙ୍କ ପାଇଁ ଇଆଡେ ତ ଆମ ଆମ ଗାଁ ଆଡେ ଇନି ବର୍ଷା ଏତେ।
ହଁ।
ମୋ ଦୁଇ ତିନି ଦିନ ହେଲାଣି ଶୁଖିଲା ହିଁ ଅଛି ପାଠ ପୁରା।
ହ ହଁ ହଁ ଚିନ୍ତାରେ କଣ କହିଛନ୍ତି ଖରାପ ଆଗରେ। ଅଫିସ ଅଫିସ ଯାଉଛନ୍ତି ନା ଘରେ ରହୁଛନ୍ତି।
ଆ ନାଇଁ ସାର୍ ଅଫିସ ନୁହେଁ ଗୃହିଣୀ ଜଣେ ତ ଘରେ ଅଛି ଘର କାମ କରେ।
ଦେଖିକି ଆଉ ଯଦି ଯାଉ ଯୁଆଡେ ବି ଯାଉଛ ସକାଳେ ଯାଉ। ପୁଣି ପାଣି ବଟଲ ଛତା ଯଦି ହେଇପାରୁଛି ଓଦା କପଡା ଧରିକି ଯିବେ। ଆଉ ଯୋଉମାନେ ଆପଣଙ୍କ ହଁ କୁହନ୍ତୁ।
ମାନେ ଜୁନ ମାସରେ ଏଇ ସବୁ ବର୍ଷା ମୌସୁମୀ ଆସିବାର ଟାଇମ କିନ୍ତୁ? ଆମକୁ ଯେମିତି ଖରା ଦିନେ ବାହାରୁକୁ ଗଲେ ଯୋଉ ଭଳି ଭାବରେ ଆମେ ଯାଉଥିଲେ ଆମକୁ ଲାଗୁଛି ଏବେ ବି ସେଇଭଳି ଭାବରେ ମୁଁ ବାହାରକୁ ଯିବାର ଅଛି।
ହଁ।
ଖରା ଦେଖିକି ଆଉ ସାଙ୍ଗରେ ପାଣି ବୋତଲ ନେଇକି। ହଁ ଯିବାର ଅଛି।
ଏବେ କଣ ହଉଛି ନା ମନେ ଆଉ ସେମିତି କିଛି ନହିଁ ଯୋଉ ମୌସୁମୀ ଏ ଜୁନ ମାସରେ ଆସିବା କଥା। ମାନେ।
ଆଜ୍ଞା।
ଆଗ କାଳରେ ଯୋଉ ଆସୁଥିଲା ସେମିତି ଆଉ ତାର ନିର୍ଦ୍ଦିଷ୍ଟତା ନାହିଁ। ହଉ କେତେବେଳେ ବି ଆସିବ କେତେବେଳେ ବି ଲଘୁଚାପ ହବ କେତେବେଳେ ବି ଆସିବ ସେମିତି କି କିଛି ନିର୍ଦ୍ଦି ନହିଁ କି ମୌସୁମୀ ଟା ଏଇ ସମୟରେ ଆସୁଛି ଆଗ ଆସୁଥିଲା କିନ୍ତୁ ଏବେ ବିଭିନ୍ନ ପ୍ରକାର ତାର କାରଣ ଅଛି ସେ ବହୁତ ବଡ
ଆଜ୍ଞା ସାର୍ ଏବେ ଯଉ ଯେମିତି ଜଳବାୟୁ ପ୍ରଦୂଷଣ ହେଲାଣି ପୁରା ଆମ ପରିବେଶ ଯ ଭଳିଆ ପ୍ରଦୂଷିତ ହେଇକ ଅଛି ସେଇ କାରଣରୁ ଆମକୁ ମାନେ ଠିକ ଟାଇମ ରେ ଯୋଉ ଟାଇମ ରେ ଯାହା ମିଳିବା କଥା ମୁ ସେଇ ଟାଇମ ରେ ସେ ଜିନିଷ ଟା ଆମେ ଆଉ ମିଳୁନି। ବର୍ଷା ଟାଇମ ରେ ବର୍ଷା ନାହିଁ ଆଉ ଖରା ଟାଇମରେ ତ ମାନେ ଏ ସେେ ଖରା ଆଉ ଗୁଳୁ ଗୋଳି ସେତ ପୁରା ଅସହ୍ୟ। ସେମାନେ ଏମିତି କିି ଆ। ଯେମିତି କହୁଛନ୍ତି କି ବରଫ ତର ତରଳିବାରେ ବି ଲାଗିଲାଣି। ଆ କୁ ଶୁଣିବାକୁୁ ମିଳି।
ଆଉ କୁହନ୍ତୁ ବର୍ଷା ଏ ଖରା ଜ ଏମିତି ହଉଛି ଆପଣ କଣ ଉପଦେଶ ଦେବା ପାଇଁ ଚାହୁଁଛନ୍ତି କଣ ଖାଇବେ ଏ ଖରା ଦିନରେ। କଣ ଖାଇବା ଭଲ କଣ ନ ଖାଇବା ଭଲ।
ଆ ଗ ସାର୍ ଖରା ଦିନେ ତ ପ୍ରାୟ ସମସ୍ତେ ଟିକେ ଯେମିତିକି ପେଟ ଥଣ୍ଡା ହେବା ପାଇଁ ପ୍ରାୟତଃ ବହୁତ ସାରା ଜିନିଷ ଖାଇଥାନ୍ତି। ଯେମିତି ହେଇଗଲା ସକାଳୁ ପ୍ରାୟତଃ ଖରାଦିନ କଥା। ସେଟା ବି ଶୀତ ଦିନେ କରନ୍ତି ଯେମିତି ମାଣ୍ଡିଆରୁ ଯାଉ କରିଦେଲେ ତ ସେଇଟା ରାତିରେ ରଖନ୍ତି ସକାଳେ ଖାଆନ୍ତି।
ହଁ
ପୁରା ଚିରା ବ୍ୟବହାର କରିପାରନ୍ତି।
ମାଣ୍ଡିଆ ଜାଉ ର ବହୁତ ତ ବଡ ମାନେ ରୋଲ ପ୍ଲେ କରୁ ନା ଖରାଦିନରେ ନା ସନ୍ଧ୍ୟାରେ ରଖି ପୁଣି ସକାଳେ ତାକୁ ଖିଆଯାଏ। ପୁରା ପେଟ ଥଣ୍ଡା ରଖେ।
ଆଜ୍ଞା।
ପଖାଳ ବି ଖାଆନ୍ତି ଲୋକ
ଆଜ୍ଞା ସେ ସେଇଟା ତ ଆମର ମୁଖ୍ୟ ଖାଦ୍ୟ।
ହଁ ପଖାଳ ଅ ପଖାଳ ତ ବହୁତ ଓଡ଼ିଶାର ଫେମସ।
ଆଜ୍ଞା ପଖାଳ ପାଇଁ ଆଜ୍ଞା ସାର୍। ଏବଂ ମୁଖ୍ୟ ଖାଦ୍ୟ ପଖାଳ ସମସ୍ତଙ୍କର ସେ ଉ କୌଣସି ଜାଗାରେ ଖାଦ୍ୟ ପାନୀୟ ହ ଟିକେ ଅଲଗା ଥାଇପାରେ କିନ୍ତୁ ପଖାଳ ପଖାଳ ପ୍ରାୟ ସବୁ ଜାଗାରେ ମିଳିଯିବ। ଆଉ ସମସ୍ତଙ୍କ ଘରେ ବି ହୁଏ ସେଇଟା।
ହଁ। ହେଲେ
ସେ ଯୋଉ ଖର ଆଜ୍ଞା ଏଇ ଖରା ପାଇଁ ପ୍ରାୟତଃ ଘରା ଯୋଉ ଏମିତି ହଉଛି କି ଆ ଜଳବାୟୁ ଯୋଉ ପରିବର୍ତ୍ତନ ହଉଛି ଏଥିପାଇଁ ବି ବହୁତ ସାରା ସଂସ୍ଥା ଅଛି ଯେମିତି ପଦକ୍ଷେପ ନେଉଛନ୍ତି। କି ଆମେ ଏତିକି ଟା ଗଛ ଲଗେଇବା ଏଇ ଏଇ ଜାଗା ମାନଙ୍କ ଯେମିତି ଖୋଲା ପଡିଆ ହେଇଗଲା କି ଆଉ ରାସ୍ତା କର ହେଇଗଲା ତ ଆମେ ଗଛ ଲଗେଇବା ଲଗା ବି ହଉଛି ଲୋକମାନେ ବି ଲଗଉଛନ୍ତି। କିନ୍ତୁ ସେଇ ସବୁ ଗଛ ଗଠୁ ମାନେ ଠିକ ସେ ଉଁ ଦାୟିତ୍ୱ ନାହିଁ ମାନେ ଯିଏ ଲଗେଇବା ପାଇଁ ଆସିଗଲା କାମ ତ ସେମାନେଙ୍କୁ ଅ ଗଛ ଦିଆ ହେଇଗଲା କି ମଜୁରୀ ବି ଦିଆ ହେଲା ସେ ଖୋଳିକି ଲଗେଇଲେ ତାକୁ କେମିତି ଲଗେଇବା ପାଇଁ କୁହାଇଥିଲା କରିକି ପଳେଇଲେ ସେ ଗଛଟା ର ଦାୟିତ୍ୱ ନିଆ ହଉନି ତ ସେଥିପାଇଁ ସେଠି ବଡ ବି ହେଇପାରୁନି ଆଜ୍ଞା ଆଜ୍ଞା।
କଣ ହଉଛି ନା ମ୍ୟାଡ଼ାମ
ଆଜ୍ଞା।
ଗୋଟେ ଗଛ ବଢିବା ପାଇଁ ଯୋଉ ଦଶ ବର୍ଷ ଲାଗୁଛି କି ନହେଲେ କୋଡିଏ ବର୍ଷ ଲାଗୁଛି ସେଇଟା ଗୋଟେ ଦିନରେ କଟା ହେଇଯାଉଛି। ବୁଝିଲେ ସେଇଟା ବହୁତ ବଡ ମାନେ ଟା ଫରକ ଟା ଦେଖ ତ ଯୋଉ ପର୍ଯ୍ୟନ୍ତ ପ୍ରଥମେ ଯଦି ପରିବେଶକୁ ପାଣିପାଗକୁ ଠିକ ସମୟ ମାନେ ଠିକ କରିବା ପାଇଁ ହେଲେ ପ୍ରଥମେ ଯ ଗଛ କ ଟା ହଉଛି ସେଇଟାକୁ ରୋକିବାକୁ ପଡିବ। ହଁ ସେଇଟାକୁ ପ୍ରଥମେ ରୋକିବାକୁ ପଡିବ। ଏ ଜଙ୍ଗଲ ପୋଡି ଯାଉଛି ଖରା ଦିନରେ ଆପଣ ଜାଣି ଥିବେ କି ନ ଜଣିଥିବେ କିନ୍ତୁ ଜଙ୍ଗଲ ପୋଡିବ ନା ପୁରା ଜଙ୍ଗଲ ଜଙ୍ଗଲରେ ଯେତେ ଗଛ ପତ୍ର ଅଛି ସବୁ ପୁଡିଯିବ।
ଆଜ୍ଞା ସାର୍।
ହଁ ପୁଣି ସେଠି ଯାହା ଜୀବଜନ୍ତୁ ଅଛି ସେମାନେ ବି ମରି ତ ସେ ଯାକ ରୋକିବାକୁ ପଡିବ। କିଛି ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ବୋଲିକି ସେ ଜଙ୍ଗଲ ପୋଡ଼ି ଦିଅନ୍ତି। ପୁଣି ଏବେ କମ୍ପାନୀ ଫମ୍ପାନୀ ହେଲେ କି ଏକର ଏକର ଜାଗାରେ ଗଛ କଟା ଯାଉଛି। ଜଙ୍ଗଲ କଟା ଯାଉଛି। ତାର ତ ଭରଣ ପୋଷଣ କରିପାରିବନି।
ଆଜ୍ଞା।
ତ ଏସବୁ କାରଣ ଯୋଗୁ ଏ ସବୁ ଘଟୁଛି। ମଣିଷ ହିଁ ଦାୟୀ। ଆମେ ହିଁ ନିଜେ ଦାୟୀ। ଯଦି ଏଇଟା ଯଦି ଠିକ୍ ସମୟରେ ମାନେ ତାକୁ ସୁଧାରିବେନି ଅ ତାହେଲେ ଆମର ଯୋଉ ନୂଆ ପିଢି ଆସିବ ସେମାନେ ସବୁ ହଇରାଣ ହେବେ। ଆଉ ଆମେ ତ ହଇରାଣ ହଉଛେ ଆଉ।
ଆଜ୍ଞା ସ ସିଏ ତ ଆଉ ଆସିବେ ଆମ ପରେ ଯୋଉ ପିଢି ସିଏ ତ ମାନେ ଅଲଗା କଥା କିନ୍ତୁ ଆମମାନୋନ ତ ହଇରାଣ ହେଉଛେ ଏବେ। ଆ କିନ୍ତୁ ସେ ଠିକ କଥା କହିଲେ। କି ଯୋଉ ଗଛ କାଟି ଦଉଛନ୍ତି ଏ ତ ସୁରକ୍ଷା ନାହିଁ। ଯ ଗଛ ଜଙ୍ଗଲ ପୁରା ସଫା କରିଦଉଛନ୍ତି ନିଜ ସ୍ୱାର୍ଥ ପାଇଁ ଏ ସେଇଟା ଟିକେ ଜଣେ ଦି ଜଣ ନୁହେଁ ସମସ୍ତେ ଟିକେ ବୁଝିଲେ ତାହେଲେ ଯାଇକି ଏଟେ କିଛି ସମ୍ଭବ ହେଇପାରିବ।
ତାକୁ କାର୍ଯ୍ୟକାରୀ କରିବା ପାଇଁ ଗଛ ଲଗେଇବା ପାଇଁ ବହୁତ ବିଭାଗ ବହୁତ ସଂସ୍ ଦେଖ ଯାକ କାମ କରୁଛି କିନ୍ତୁ ଅ ସେତିକି ପରିମାଣରେ ହେଇପାରୁନାହିଁ।
ହେଇଗ ଆଜ୍ଞା। ଏ ସାଧାରଣ ଲୋକ ବୁଝୁିବ ଆଛ ସେମାନେ ତ କିଛି ଦିନ ପାଇଁ ଆସିବେ ହଁ ତାଙ୍କ କାମ କରିବେ। ଲୋକମାନଙ୍କୁ ବୁଝେଇକି ଯିବେ। କିନ୍ତୁ ଆମେ ସାଧାରଣ ଲୋକ ଯେତିକି ରହିଲେ ଗାଁରେ କି ସେମାନେ ବୁଝିବା କଥା। ମ ଆମକୁ ହିଁ ଶାସିତ ନଗର ଅଛି। ଯୋଉ ଯୋଉ ସଂସ୍ଥା ଆସିକି ଲଗେଇଲା ସ ବି ଆଉ କି ବସିବନି ନା ସେ ସେଟା କରିବା ପାଇଁ।
ଯାହାକୁ ଦାୟିତ୍ୱ ଦିଆହଉଛି ସେମାନେ କରିବା କଥା ଆଉ।
ହଁ।
ଆପଣ ବି ମୋର ପିନିଅନ ମୋର ଉପଦେଶ କି ଆପଣ ବି ସେମିତି ଯଦି ସୁବିଧା ପାଉଛନ୍ତି ଗୋଟେ ଜୋଡେ ଗଛ ଲଗାନ୍ତୁ। ସେଇଟା ମାନେ ନୂଆ ପିଢି ପାଇଁ ଗୋଟେ ଉଦାହରଣ ସଵରୂପ ରହିବାର ଗଛ।
ଆଜ୍ଞା ଆଜ୍ଞା ତ ଆମେ ଆଉ କିଛି ତାଙ୍କୁ ଦେଇପାରିବା ନ ଦେଇେଇ ପାରିବା ସେଇଟା ତ ଅଲଗା ତଥା କିନ୍ତୁ ଆମେ ତାଙ୍କ ପାଇଁ ଟିକେ ପରିବେଶ ଟିକେ ଭଲ ରଖିକି ଯାଇଥିଲେ ବ ତ ସେମାନେ ବି ଆ ଠିକ ସେ ରହିପାରିବେ।
ହୋଉ ଠିକ୍ ଅଛି ମ୍ୟାଡମ୍ ମୁଁ ରଖୁଛି ମୋର ଗୋଟେ କଲ୍ ଗୋଟେ ଆସୁଛି।
ଆଜ୍ଞା ସାର୍ ଆଜ୍ଞା ଧନ୍ୟବାଦ ସାର୍।